ହ୍ୟାଲୋ ଆରେ ଦେବଦତ୍ତ କଣ କରୁଛୁ?
ଆରେ ଭାଇ ବସିଛି ଆଉ ଆଉ ତୁ କଣ କରୁଛୁ?
ଏଇ ଏବେ ସକାଳୁ ଉଠିଲି ଟିକେ ଯାଉଛି ଜଳଖିଆ ଖାଇବାକୁ ଯିବି ଆଉ ତୁ ଯିବୁ କି?
ଜାଣିଛି
ଆଉୁ
ହ
ନାଇଁ ଏବେ ଗାଁ କୁ ପଳେଇ ଆସିଛି ତ ଡାଇଟରେ ରହିବା ଅସମ୍ଭବ।
ସେଥିପାଇଁ ଯାଉଛି ଟିକେ କେତେବେଳେ କେମିତି ଜଳଖିଆ ଟିକେ ଖାଇଦେଇକି ଆସୁଛି ଆଉ।
ଆରେ ଆଛା ସେଇଥିପାଇଁ ଜଳଖି ଖାଉଛୁ ନାଇଁ ହେଲେ ମୁଁ ତ ଆଘରୁ ଡାଇଟ ରେ ଅଛି ମୁଁ ତ ଏମିତି କାର ରହୁଛି ତ ସେଇଥିପାଇଁ ମୁଁ ଟିକେ ଡାଇଟରେ ରହିଯାଉଛି ଆଉ କାରଣ ମତେ ଟିକେ ଅସୁବିଧା ହଉନି। ତୋତେ ଟିକେ ହବ ଆଉ।
ସେ କଥା ଛାଡ ଆଉ କ କେବେ ଇଆଡେ ଆସୁଛୁ ଆଉ ଆମ ଗାଁ ଆଡ଼େ।
ଯେ ତୁମେ ଟିକେ ଝରି ବର୍ଷା ଲାଗ ହେଇଛି। ତ ଏଇ ଝଡି ବର୍ଷା ଟା ଛାଡିଲା ପରେ ଭାବୁଛି ଯିବି ବୋଲି ଆଉ ନା କଣ କହୁଛୁ।
ତମ ଆଡେ ବି ବର୍ଷା ଲାଗିଛି କି ହଁ ଆମ ଆଡେ ବି ଦିଇ ତିନି ଦିନ ହେଲା ଲାଗିଛି ଆଉ ଆଉ ଶାଡିଆର ନାଁ ନଉ ମୁଁ ବି କୁଆଡେ ଯିବି ବୋଲି ଭାବୁଛି ବୁଲାବୁଲି ପାଇଁ କୁଆଡେ ଏଇ ବର୍ଷା ସବୁ ଯାଇ ବର୍ଷାଟା ଛାଡ଼ିଲେ ହି କୁଆଡେ ଯିବା ଆଉ ନା କହ।
ହ ଆରେ ହଁ ଏଇ
ଚଜ
ଜଡି ବର୍ଷା ଛାଢିଲା ପରେ ଆମର ବି ଟିକେ ପ୍ଲାନ୍ ଅଛି ଯେ ଆମର ଏଇ ଯାଇପଟେ ବୁଲି ଆସିବୁ ମାନେ ବିଶାଖାପାଟନମ ଭାଇଜାକ ଏବଂ ତାମିଲନାଡୁ ଟିକେ ଯାଇକି ବୁଲିକି ଆସିବୁ ବୋଲି ଆମର ପ୍ଲାନ ଅଛି। ଆଉ ତୁ ଯଦି ଚାହୁଁଛୁ ତ ତୁ ବୁଲିବାକୁ ଭାବୁଛୁ ତ ତୁ ବି ଆମ ସହ ଯୋଗ ଦେଇ ପାରିବୁ କଣ କହୁଛୁ।
ଓହୋ ତମେ କେବେ ଯାଉଛ କି ଆଉ କେତେ ଜଣ ଯାଉଛ।
ଆରେ ଏଇ ତତେ ତ କହିଲି ଆମର କିଛି ଠିକ ହେଇନି। ଯେବେ ମେଘ ଟା ଟିକେ ବନ୍ଦ ରହିବ ଖରା ଟିକେ ହବ ସେତେବେଳେ ଆମେ ଯିବୁ ଆଉ।
ସେଥିପାଇଁ କହୁଥିଲି ଏ ଆମ ଯିବୁ ତାେ ତମ ଛାଡ଼ିଲା ପରେ ମୋତେ କଲ୍ କିମ୍ବା ମେସେଜ କରିଲେ ମୁଁ ତୋତେ କେତେ ଜଣ ଯିବୁ ଡିଟେଲ୍ସ ସହିତ ଆଉ।
ହଁ ଯେ ଆମର ଏଇପଟେ ଆମ ସାଙ୍ଗ ମାନ ଗୋଟେ ବସଟେ କରିଛନ୍ତି କଣ ଏକ ତାରିଖ ନୂଆ ବର୍ଷ ଦିନ କୁଆଡେ ଗୋଟେ ଯିବେ ବୋଲି। ତ ମୁଁ ଭାବୁଛି ସେଇଥିରେ ଯିବି ଆଉ ତୁ କହୁଛୁ ଯଦି ତମ ଆଡେ ହେଇଛି ଯଦି ଡେଟ ଟା ମତେ ଫାଇନାଲ କରି କହିବୁ କୁଆଡେ ଗୋଟେ ଆଡେ ଯିବି ଆଉ ଗୋଟେ ଆଡେ କାନସେଲ କରିବି ନହେଲେ ଦିଇଆଡ଼େ ଯିବାରୁ ମୋ ପାଖେ ବଜେଟ୍ ହେବନି।
ହ
ହ
ଆରେ ଯେହେତୁ ତୋର ଗାଁ ସାଙ୍ଗ ନାଇ ତୋତେ ଛାଡିବେ ନାହିଁ ଆମ ସହିତ ଯଦି ଦୁଇ ଜଣ ଯାକ ଗୋଟେ ଥରକେ ଯିବା ତାହେଲେ ତୁ ତ ସାଙ୍ଗ ମାନଙ୍କ ସହ ଚାଲିଯିବୁ ଆଉ। କାରଣ ସା ପୁଣି ତୁ ଯଦି ଆମ ସହ ଆସିବୁ ଗାଁ ସାଙ୍ଗସଥିୀ ମାନେ କହିବେ କି ଆମ ସହ ନ ଯାଇକି ତା ସହ ପଳେଇଲୁ ବୋଲି।
ଆଗଛଲା ତାହେଲେ ତ ଦୁଇ ଆଡେ ଯିବୁ ଆଉ ଯେମିତି
ହଁ ଯେ
ହିଁ ତ ତୁ ତମ ଆଡ଼େ ଦେଇ ଦେଇ ଥିବୁ ଆମ ଗାଁରେ ବୁଲିଲା ବେଳକୁୁ ମୁଁ ଦେଇଦେଇ ଥିବି ତୁ ପଛେ ଦେଇଦବୁ ଆଉ ନା କଣ କହୁଛୁ।
ହଁ ତ ସେଇଗୁଡା ହବ ଯେ ହେଲେ ତୁ ମତେ ଟିକେ ଡେଟ ଟା ଯଦି କହିବୁ ତାହେଲେ ଭଲ ଆମେମାନେ ସବୁ ଯାଇକି ସେଠି ଭୋଜିଭାତ ହି କରିବୁ। ତମର ଭୋଜି ଭୋଜି ହବ ନା ସେଇଠି ଖାଲି ଯାଇକି ବୁଲିକି ଆସିବୁ?
ଆରେ ଯେହେତୁ ଆମେ ଯୋଉ ଜାଗାକୁ ବୁଲେଇବାକୁ ଯିବୁ ବୋଲି ଭାବୁଚୁ ସେଇ ଜାଗା ମାନଙ୍କରେ ଏମିତି ଟିକେ ବାହାରେ ରୋଷେଇ କରିବା ପାଇଁ ସୁବିଧା ରହିନଥାଏ। ଏବଂ ମମେ ହୋଟେଲରେ ରହିବୁ। ସେଇଥି ପାଇଁ ଆମେ ହୋଟେଲରେ ରହିକି ରୁମରେ ରୋଷେଇ କରିପାରିବୁ।
ନହଲେ ଏମିତି ରହିବୁ ଆମର ତ ଜାଣିଥିବୁ ଏଇ ସୁଇଗ ଜମାଟ। ରେ ଅର୍ଡ଼ର କରିପାରିବୁ କାରଣ ସେ ଟିକେ ଖୋଲା ଜାଗା ରହିନଥାଏ।
ନା ନା ତମେ ଯଦି ତମେ ମନେକର ଘାଟି ଫାଟି ଯିବ ନହେଲେ କଉ ପଡିିଆକୁ ଯିବ ତାହେଲେ ତ ସେଇଠି ସୁଗି ଜମାଟ ପହଞ୍ଚି ପାରିବ ନାହିଁ। ତମେ କିଛି ଗୋଟେ ଭୋଜିର ଆୟୋଜନ କରିବାକୁ ପଡିବ। ନହେଲେ କି ଘରୁ ରୋଷେଇ କରିକି ନେବାକୁ ପଡିବ ନହେଲେ ତୁମେ ଅସୁବିଧାର ସମ୍ମୁଖୀନ ହବ ସେଠି।
ଟେ ଯେହେତୁ ଆମେ ପାଖାପାଖି ପନ୍ଦରରୁ ତିରିଶି ଦିନ ଯାଏ ବୁଲାବୁଲି କରିବୁ ତ ଘରୁ ରୋଷେଇ କରିକି ନେଲେ କଣ ଏ ଦିନ ଯାଏ ରହିପାରିବ ଏଠି ଯଦି ସେଇ ଗାଳିରେ ଫ୍ରିଜ କିଛିଟା ସୁବିଧା ଥାନ୍ତା ତାହେଲେ ହେଇପାରିଥାନ୍ତା ବଧେ। କିନ୍ତୁ ଖାଲି ସେମିତି ରଖିଲେ ତ ରହିବାଟା ଅସମ୍ଭବ ନା।
ନହେଲେ ସବୁଠୁ ଭଲ ତମେ ତ ଗ୍ୟାସ କି ଚୁଲା ଫୁଲା ନେଇଯାଅ। ଯୋଉଠି ରହିବ ସେଇଠି ରାତିରେ ରୋଷେଇ କରିକି ଖାଇବ। ପୁଣି ସକାଳୁ ଗାଡ଼ିରେ ରଖିକି ଚାଲିଯିବ ନା କଣ।
ସେ ଯେହେତୁ ଆମେ ଭାବୁଛୁ ଟିକେ ବାଇକରେ ଯିବୁ ବୋଲି ତ ସେଇ ଗ୍ୟାସ୍ ଟାଙ୍କ କି କିମ୍ବା ଗ୍ୟାସ ଚୁଲା। ନହେଲେ ଆମର ସେଇ ପାଞ୍ଚ କେଜିିକିଆ ଗ୍ୟାସଚୁଲା ନେଲା ବେଳେ ଟିକେ ଅସୁବିଧା ହେଇପାରେ। ତ ବେଶି ବୁଲିବାକୁ ଆମେ ଯିବା ଠିକ ସେ ବୁଲିବା କାହିଁକି ଅସୁବିଧାରେ ମାନେ କେଞ୍ଚି ରହିଲା ଭଳି ବଞ୍ଚିବା। ଯଦି ଠିକ ସେ ବୁଲିବା ନା କଣ କହୁଛୁ।
ନହେଲେ ତମ ପାଖରେ ଯଦି ବଜେଟ ଅଧିକ ତାହେଲେ ତମ ହୁ ହୋଟେଲ ରେ ମଧ୍ୟ ଯାଇକି ଖାଇପାରିବ। ଆଉ ବୁଲାବୁଲି କରିବାରେ କିଛି ଅସୁବିଧା ହବନି ଆଉ ରୋଷେଇ ଯଦି କରିବ ତାହେଲେ ଅଧିକ ଟାଇମ୍ ଖର୍ଚ୍ଚ ହେବ ଆଉ ବୁଲାବୁଲି ବି କରିପାରିବ ନାହିଁ। ସେଥିପାଇଁ ତମେ ଡାଇରେକ୍ଟ ହୋଟେଲରେ ଯାଇ ଟାଇମ ରେ ଖାଇଦେବ ପୁଣି ବୁଲାବୁଲି କରିବ ହେଲେ ତମକୁ ଟାଇମ୍ ଅଧିକ ମିଳିବ ବୁଲିବା ପାଇଁ। ଏନଜୟ ମଧ୍ୟ କରିପାରିବ।
ଆରେ ଯେହେତୁ ଜାଣିଥିବୁ ଆମର ସେଇ ଥିବା ରାମ ଭାଇ। ସେଇ ଆଗକୁ ଦୁବାଇ ଯାଉଛନ୍ତି କାରଣ ସିଏ ସେଠି କଣ୍ଟ୍ରାକ୍ଟର ଅଛନ୍ତି। ତ ସେ କହୁଛନ୍ତି କି ସେଇ ପୂର୍ବରୁ କିଛି ବୁଲାବୁଲି କରିବା ଆମେ ମାନେ କହିଥିଲୁ କି ଆମ ପାଖରେ ଟିକେ ବଜେଟ କମ ଅଛି।
ହଁ
ସେଇଥିପାଇଁ ଯେତେ ଅଧିକ ବଜେଟ ପଡିବ ନାହିଁ ଆଉ।
ମୁଁ ଭାବୁଛି ତମେ ଭୀର ହେଇକି ତମେ ଦେଖିବାକୁ ଆ ହ
ଆରେ କୁଆଡେ ଚାଲି ଯାଉଛୁ ନା କଣ? ଆ ଚାଲିବାର ଶବ୍ଦ ବେଶୀ ହଉଛି ତ
ନାଇ ମ ହେଇଠି ଟିକେ ଗୋଟେ ପାଟି ସୁୁବିଲା ତ ଟିକେ ଆସିଥିଲି ଶିଖିବା ପାଇଁ। କିଛି ହଉନି କି ଗୋଟେ ଅପେରା ଲଗେଇକି ବସିଛନ୍ତି ମୁଁ ଭାବିଲି କିଏ ଗୋଟେ ମାଡ଼ ଗୋଳ ଲାଗ
ଆଛା ଆଚ୍ଛା। ତାହେଲେ ମୁଁ କହୁଥିଲି କି ତୋ ପାଖରେ ତ ଏମିତିରେ ବଜେଟ କମ ଅଛି ଆମେ ଯୋଉ ବୁଲିବାକୁ ଯାଉଛୁ ସେଠି ଜଣେ ଦେଲେ-ମାନେ ଦଉଛି ସବୁ ଆମ ଟିକି ଖାଇବା ପିଇବା ରହିବା। ଖାଲି ଆମର ଗାଡିରେ ତେଲ ଖର୍ଚ ଗଛଟା ପଡିବ। ତ ମୁଁ ଭାବୁଥିଲ କି ତୁ ଆମ ସହ ବି ଆସିଲେ ଭଲ ହବ ଆଉ।
ହଁ ଯେ ଶୁଣେ ଆମର ଏଇ ପଟେ ଯେ ଗୋଟେ ନୂଆ ମନ୍ଦିର ହଉଛି। ରାମ ମନ୍ଦିର ସେଇଥି ଆମ ଚତାଳ ଆୟୋଜନ ହବ ବୋଲି ମୁ ପ୍ରତ୍ୟେକ ଦିନ ଭୋକ ବା ଭାତ ଡାଲମା ହବ ମଧ୍ୟ ବୋଲି କୁହାଯାଉଛି। ଆଉ ବୁଟ ଦିନିକୁ ଚାରି ଦିନ ଧରିି ଏଇ ରାମ ଯଜ୍ଞ ହବ। ଯଦି ପାରୁଛୁ ଟାଇମ୍ କାଢିକି ଦିନେ ଆସେ ବୁଲାବୁଲି କରି
ଆରେ ଯାଇଥାନ୍ତି ଭାଇ କଣ ଯାଇଥାନ୍ତି ହେଲେ କଣ କରିବି, ଏଇ ମେଘ ଯୋଗୁ ତ ଟିକେ ବହୁତ ଅସୁବିଧା ହେଇପାରୁଛି ନା ସେଥିପାଇଁ ଯିବା ପାଇଁ ଭଲ ଲାଗୁନି। ବାକି ଭୋକ କଥା ତୁ ଯୋଉ କହିଲୁ ନହେଲେ ତୁ ଯାଇଥିଲେ, କେତେବେଳେ ସେଇ ଜରିରେ ଟିକେ ଟିକେ ପଲିଥିନରେ ରଖିଦେଇଥିବୁ ମୁଁ ଯାଇକି ତମ ଘରୁ ଆଣିବି ହେଇ ଆଉ ନା କଣ କହୁଛୁ।
ନାଇଁ ନାଇଁ ସେମିତି, ଖାଇବା ପିଆ ଟା ବଡ କଥା, ସେଇଠି ତ ଗୋଟେ ଦୋଳି ଫୋଳି ଆସିବ ଆଉ ତାପରେ ଯୋଉ ଲୋକମାନେ ସବୁ ଆସିଥିବେ, ତାପରେ ବଜାର ବାଡି ଏଇଗୁଡା ଦେଖ ଛୁଆକୁ ନାମଜରେ ମଜା ନା, ଆଉ ଭାତ ଡାଲମା ତ ତମ ଗାଁରେ ଯେ ବି ନେଇକି ଖାଇପାରିବ। ଆଉ ଖାଇବା ପିଇବାରେ କିଛି ନାହିଁ। ତୁ ଯଦି ଆସିବୁ ତାହାଲେ ମିଶିକି ବୁଲାବୁଲି କରିବ।
ନାଇଁ ନାଇଁ ସେଇ କଥା ତ ମୁଁ ଜାଣିଛି, ହେଲେ ଆମ ଗାଁର ଲୋକମାନେ ତମର ସେଇଠ ଠିକି ଯାଇଥିଲେ, ସେମାନେ କହୁଥିଲେ କି ତମ ଗାଁ ରେ ସବୁଠୁ ଭୋଗ ଟା କୁଆଡେ ମାନେ ହୋଟେଲ ଟାଇପ୍ ର ହୁଏ ହୋଟେଲ ଠୁ ବି ଭଲ ହୁଏ ଯେହେତୁ ମାହା ପ୍ରଭୁ ପ୍ରସାଦ ସେଥିପାଇଁ ହୋଟେଲ ଠୁ ବି ଚାରି ପାଞ୍ଚ ଗୁଣ ଭଲ ହେଇଛି। ଯାଇ କେତେ କଣ ହେଲେ ବି, ପ୍ରସାଦ ଟିକେ ଟେଷ୍ଟ ଲାଗେ। ତ ମୁଁ ଭାବୁଥିଲି ସେମାନେ ଯୋଉ କହୁଛନ୍ତି ସତନା ମିଛ ଯା କିଣିବା ପାଇଁ ଆଉ
ହଁ ସେଇ କଥାଟା ସତ ଆର ବର୍ଷ ଆମର ଏତେ ମାନେ ଭଲ ହେଇଥିଲା ଲ ଲୋକ ଖାଇଲେ, ଆଉ ପାର୍ସଲ ମଧ୍ୟ ଘର ନେଲେ ଯେ, ପୁରା ଆହୁରି କରିବାକୁ ଆମକୁ ପ୍ରେସର ପଡିଲା। ହେଲେ ଏଇ ବର୍ଷ ପାଉ ସେଇ ଭଳି ନାହିଁ। ଏ ବର୍ଷ ଆମର ଚୂଲି ଅଧିକ ଆଉ ରୋଷେଇ ମଧ୍ୟ ଅଧିକ ହବ। ଯିଏ ଯେତେ ଆସିକି ଖାଇଲା, ଆଉ ପାର୍ସଲ ର ବ୍ୟବସ୍ଥା ମଧ୍ୟ ରହିବ। ହେଲା। କିନ୍ତୁ ଏଇ ବର୍ଷ ବର୍ଷା ଯୋଗୁ କାଦ ପାଦ ଚା ଇଆଡେ ହେଇଯାଇଛି। କଣ, କେମିତି ହବ? ମତେ ଟିକେ ଚିନ୍ତା ଲାଗୁଛି।
ଆରେ ଯେହେତୁ ମହାପୁରୁକା ଯେମାନେ, ଆମ ପ୍ରଭୁଙ୍କ କାର୍ଯ୍ୟ ହେଇ ଯିବ ତ ମୋ ହିସାବରେ, ସେ ତମର ତ ଏବେ ଚାଲୁ ହବ ଆଜି ନହେଲେ କାଲିଠୁ ତ ମୋ ହିସାବରେ ମେଘ ଟା ଛାଡିଯିବ କାରଣ ପ୍ରଭୁଙ୍କ କାମରେ ସବୁ ଠିକ ହୋଇଯାଏ। ନା କଣ କହୁଚ?
ହଁ ଠିକି ହୋଇଯାଏ ଯେ ଲଘୁଚାପ କିଏ ଅବା ରୋକେ। ତ ଲଘୁଚାପ ଯେତେ ଦିନି ଅଛି ସେତେ ଦିନି ହିଁ ହବ। ତ ଦେଖାଯାଉ ଆହୁରି ଆମର ତ ରାମ ଯଂଜ୍ଞ ଆହୁରି ପାଞ୍ଚରୁ ଆଠ ଦିନି ଅଛି। ଦେଖାଯାଉ କଣ ହଉଛି ଯଦି ଛାଡିଗଲା ତାହେଲେ ଭଲ।
ଆରେ ଛାଡି ଯିବ ନାହିଁ ଛାଡିବାକୁ ବାଧ୍ୟ ହବ। କାରଣ ମାହାପୁରୁଙ୍କ କାମରେ ଏମିତିହି ହୁଏ ଆମ ଗାଁ ରେ ବି ପୂର୍ବଥର ଏମିତି ନାମ ଯଜ୍ଞ ହୋଇଥିଲା ମାନେ ଗୋଟିଏ ଦିନ ହିଁ ହୋଇଥିଲା। କିନ୍ତୁ ପ୍ରାଏ ଚାରି ଦିନ ଭଳିଆ ଲଗାତାର ଏମିତି ଏତେ ପ୍ରକାର ମେଘ ହଉଥିଲା ଯେ ଗାଁ ରେ ବିଲ ପୁରା ପାଣିମୟ ହେଇଯାଇଥିଲା କିନ୍ତୁ ସେଇ ଗୋଟିଏ ଦିନ ରାତିରେ କଣ ହେଲା କେଜାଣି ମେଘତ ହେଲାନି ହେଲାନି ବାକି ସେଇ ବିଲରୁବି ଗା ପାଣି ଗାଏବ ହେଇଗଲା। ଆମ ରୋଷେଇ ର ଚୁଲି ଭିତରେ ପାଣି ପ୍ରବଳ ଥିଲା ଯେ ପାଣି ବି ଶୁଖିଗଲା। କଣ ଚମତ୍କାର ହେଲା କହିପାରିବିନି କିନ୍ତୁ ହେଇଗଲା ସବୁ ଠିକ ହେଇଗଲା।
ହଁ ସେ ସବୁ ଗୋଟେ ହେଇଯାଏ ବଡ ବଡ ଗୋଷିଙ୍ଗା ଆସି କଣ ଗୋଟେ ପୂଜାପାଠ କରନ୍ତି ପ୍ରାୟ ନା ନାମଯଜ୍ଞ ଅ ବଳୁ ବର୍ଷା ଫର୍ଷା ବନ୍ଦ ବି ହେଇଯଏ ଏଇଟା ମୁଁ କେତେ ଜାଗାରେ ଦେଖିଛି। ହେଲେ ଆମ ଗାଁରେ ଏଥର ନୂତନ ବିଗ୍ରହ ମଧ୍ୟ ପ୍ରତିଷ୍ଠା ହେବ। ତଗୋଟେ ଆୟୋଜନ ବହୁତ ବଡ ହଉଛି। ଯଦି ପାରିବୁ ଦିନେ କି ଦି ଦିନ ଟାଇମ୍ କାଢିକି ଆସେ ଯେମିତି ହେଲେ ଦିନେ ଆସେ। ନୂଆ ଜିନିଷ ଦେଖିବୁ।
ଆରେ ହଁ ଯିବି ହେଲେ ମୁଁ କଣ କହୁଥିଲି କି? ଏମିତି ନର୍ମାଲ ନାମ ଯଜ୍ଞ ମାନଙ୍କରେ ମେଘ ହୁଏ ନାହିଁ କିନ୍ତୁ ଆମ ଗାଁରେ ଗୋଟିଏ ପ୍ରଭୁ ଅଛନ୍ତି କାଳି ମହାପୁରୁତ ଜାଣିଥିବୁ ସେଇ ମନ୍ଦିର ପ୍ରତିଷ୍ଠା ଲାଗୁ ଯେତେ ଖରା ଆମର ଜାଣି ଜାଣିକି ଖରାଦିନେ ହିଁ କରାଯାଏ। କିନ୍ତୁ ଏତ ଖରା ଉଦୁ ଉଦିଆ ଖରାରେ ବି ଏତେ ପ୍ରକାରର ମେ କଣ ହୁଏ କହନା ବଜ୍ର ପ୍ରାପ୍ତ ସହ କୁଆ ପଥର ବି ମାଡ ହୋଇଥାଏ।
ହଁ ଯେ ଏତେ ଯେ ଏବେ କଣ ହବ ଆଉ ଜଣା ନାହିଁ। ହେଲେ ଆମର ଯୋଉ ଗୋଟେ ଭାଇ ଅଛନ୍ତି। ସିଏ ଆମ ଗାଁ ର ଗୋଷେଇଁ ସିଏ ଗୋଟେ କଣ କରୁଛନ୍ତି। ପୂଜା ପାାଠ ଚାରିଦିନ ହେଲା କେମିତି ବର୍ଷାକୁ ରୋକିପାରିବେ ବୋଲି। ଦେଖାଯାଉ ତାଙ୍କ ଦ୍ଵାରା ଯଦି ସମ୍ଭବ ହବ ତ ଭଲ ହବ। ଆଉ ବର୍ଷା ବର୍ଷା ବି ହବନି ତାହେଲେ ବୁଲାବୁଲି କରିବାକୁ ଭଲ। ନହେଲେ ଏତେ ବର୍ଷାରେ କଣ ବାହାରକୁ ଯାଇ ବୁଲିହବ। ନାମଯଜ୍ଞ ହେଲେ ବି କେହି ଲୋକ ଆସିବେନି ଫାଁ ଫାଁ ରେ ପଳେଇବ। ନାମଯଂଜ୍ଞ। ଦେଖାଯାଉ ତାଙ୍କେ ଗୋଟେ ପୂଜା ଚଲେଇଚନ୍ତି କଣ ଯଦି ହବ ଭଲ।
ଆରେ କିଛି କରିବା ଆବଶ୍ୟକ ନାହିଁ। ସେମିତିରେ ହିଁ ରହିଯିବ ଠିକ ଅଛି। ହଉ ଏବେ ତ ଘରେ ଡାକିଲେଣି ତାହେଲେ ମୁଁ ରହୁଛି ଆଉ।
ହଉ ତୁ କେତେଵେଳେ ଆସେଗାଁ ଆଡେ। ଆମେ ଦିଜଣ ମିଶିକି କଥା ହେବା ଆଉ। ରଖୁଛିୁ ଆଉ।